ହଁ ହଁ ପ୍ରଣାମ। ଏଇଠି ଟିକେ ଏଠି ବସିଥିଲି ଆଉ ସନ୍ଧ୍ୟାବେଳେ କାମ ସବୁ ସରିଗଲା ତ ଘର କାମ ସବୁ ସାରିକି। ଏବେ ଟିକେ ବସିଚି। ଆଉ ଆପଣ? କଲ୍ କଲେ ମୁଁ କହିଲି କଲେଣି ଭଉଣୀ ଟିକେ ଫୋନ୍ କଲେଣି କଥା ହେବା ଟିକେ ଆଉ।
ଉଁ ହୁଁ ଆଉ ଟିକେ ଆଜି କଣ ଖାଇଚନ୍ତି କି?
ଆଜି ଭାତ କରିଥିଲି ଡାଲି ଆଉ ଏଇ ଯୋଉ ଛଚିନ୍ଦ୍ରା ଭଜା, ଶାଗ ଭଜା, ବଡ଼ିଚୁରା। ସବୁ ଆଉ।
ଭଲ ଖାଇଚନ୍ତି ଆଜି ଆଉ ପୁରା ଓଡିଆ ଘରର ଖାଦ୍ୟ।
ଆଜି ସବୁ ଓଡିଆ ଘରର ଖାଦ୍ୟ ହେଇଚି ଆଉ।
ବହୁତ ବହୁତ ବଢିଆ। ଆଉ ଆପଣଙ୍କ ଦେହ ପା ଭଲ ଅଛି ନା ଘରେ ସମସ୍ତେ?
ହଁ ଘରେ ସବୁ ଦେହ ପା ଠିକ ଅଛି ସମସ୍ତେ ଭଲ ଅଛନ୍ତି। ଆଉ ଆପଣଙ୍କର ଦେହ ଠିକ୍ ଅଛି ତ?
ହଁ ମୋ ଦେହ ଟିକେ ଠିକ ଅଛି ଟିକେ ଥଣ୍ଡା ହେଇଯାଇଥିଲା। ଯୋଉ ଏବେ ଟିକିଏ ଭଲ ଅଛି।
ହଁ ଏଇ ଯୋଉ ବର୍ଷା ଫର୍ଷା ହଉଚି ତ ଟିକେ ଥଣ୍ଡା ହେଇଯାଇଥିବ ଆଉ।
ଟିକେ ଓଦା ଏ ଯୋଉ କଲେଜ ଯିବା ଆସିବା ଟାଇମରେ ଟିକେ ଓଦା ହେଇଯାଇଥିଲେ। ଏଁ ସେଥିପାଇଁ ମତେ ଟିକେ ଏବେ ଥଣ୍ଡା ହେଇଯାଇଥିଲା।
ଯାହା ହେଲେ ବି କଲେଜ ଗଲେ ବର୍ଷା ଦିନ ନିଶ୍ଚିନ୍ତ ଓଦା ହେବେ ଜାଣିଲେ? ଆଉ ରେନିକୋର୍ଟ ନଉ ନାହାଁନ୍ତି କି ରେନିକୋର୍ଟ ନେଇକି ଯାଉ ନାହାଁନ୍ତି?
ଆ ଛତା ନେଇକି ଯାଉଚି। ତି ସେଥିପାଇଁ ଟିକେ
ଛତା ନେଲେ ବି ଗୋଟେ ହାତଥରେ ଚଲେଇକି ଗୋଟେ ହାତରେ ଧରିଲା ବେଳେ ସାଇକେଲରେ ଯାଉଚନ୍ତି ତ?
ନାଇଁ ନାଇଁ ନାଇଁ ମୁଁ ଅ ବସରେ ଯାଉଚି। ହେଲେ ଏଇଠୁ ବସ୍ ପର୍ଯ୍ୟନ୍ତ ଏଇ ଯିବା ପାଇଁ ଛତାରେ ଆଁ ଟିକେ ଵଉଁ-ବମ-ବମ ବର୍ଷାର ଦିଗ ପରିବର୍ତ୍ତନ ହେଲା ବେଳକୁ ଟିକେ ଓଦା ହେଇଯାଉ ଚି ତା ପରେ ଆ କଲେଜ ଭିତରେ ଟିକେ ଏପଟ ସେପଟ ଇଏ ସବୁବେଳେ ତ ଛତା ନେଇକି ଯାଇହବନି କଲେଜ ଭିତରେ ଏପଟ କ୍ଲାସ ସେପଟ କ୍ଲାସ ସେପଟ ଘର ସେପଟ ଘର ୟା ପାଇଁ ଟିକେ ଜ-ଜଲ୍ଦି ଜଲ୍ଦି ପଳେଇଲା ବେଳକୁ ଟିକେ ସେମତି ଓଦା
ହେଲା ବେଳକୁ ଗୋଟେ ଦିନ ଚାରଟା ପାଞ୍ଚ ଟା କ୍ଲାସ କରୁଥିବେ ନାହିଁ କି?
ଏଁ ଆମର ନଅଟା କ୍ଲାସ୍।
ନଅଟା କ୍ଲାସ, ଆସୁଛନ୍ତି କେତେବେଳେ ଘରକୁ?
ଏବେ ତ ଜଲଦି ପଳେଇ ଆସୁଛି, ହେଲେ ଆମର ରହୁଛି କ୍ଲାସ ଯୋଉ ଦିନ ଦଶରୁ ସା-ଆଁ ସନ୍ଧ୍ୟା ସାଢ଼େ ପାଞ୍ଚ ପର୍ଯ୍ୟନ୍ତ।
ଖାଇବା ପିଇବା, ମାନେ କଣ ଟିଫିନ ନଉଛନ୍ତି ନା କ୍ୟାଣ୍ଟିନ୍ ଫ୍ୟାଣ୍ଟିନ୍ କଲେଜରେ?
ନାଇଁ ନାଇଁ, କ୍ୟାଣ୍ଟିନରେ ଆମେ ଖାଉ ହେଲେ ଦିନ ଦଶରୁ ସାଢେ ପାଞ୍ଚ ପର୍ଯ୍ୟନ୍ତ କା-କ୍ଲାସ ରୁହେ, ତାପରେ ସନ୍ଧ୍ୟାରେ ଆସିକି ଘ ଗୋଟେ ଘଣ୍ଟା ଆ ପାଖାପାଖି ଆମେ ଟି କେ ରେଷ୍ଟ ନଉ, ଆ-ଆରାମ କରୁ, ତାପରେ ଏ ସାତଟାରୁ ନଅଟା ଆମର ଯାହା ପାଠ ଥାଏ ଉଁ ତାକୁ କରୁ ତାପରେ ଦଶଟାରୁ ବାରଟା ଗୋଟେ ଏମିତି ଏଁ ଯେତିକ ଘୋଷା ପାଠ ରହିଲା ପଢା ପାଠ ରହିଲା, ଆ ପରୀକ୍ଷା ପାଇଁ ପ୍ରସ୍ତୁତ ହବା ପାଇଁ, ଆ ଦଶଟାରୁ ବାରଟା ଗୋଟିଏ ପରୀ କ୍ଷା ଦିନ ମୁଁ ପଢ଼େ, ତାପରେ ଏ ଆମେ ଯାଉ ଶୋଇବା ପାଇଁ ଆଉ।
ଯାହାହେଲେ ବି ପାଠ ପଢା ପିଲାଙ୍କର ବେଶୀ ଦାୟିତ୍ୱ ନା।
ନାଇଁ ଆଜ୍ଞା।
ଆଉ ଯାହା ପାଠ ପଢୁଛନ୍ତି ଭଲ ତ ଆଉ ଏକ୍ଜାମ ଏବେ ଆସିଯିବ ଆଉ। ହ୍ୟାଲୋ। ହ୍ୟାଲୋ। ଆଉ କଣ କୁହନ୍ତୁ ଭଉଣୀ? କଇଆକୁ ଗଲେ ହ୍ୟାଲୋ।
ଆଜ୍ଞା ଦିଦି। ଆଉ ଆପଣ କେବେ ଗୋଟେ ଡାକନ୍ତୁ? ଆଁ କୁଆଡ଼େ ଗୋଟେ ସାଙ୍ଗ ହେଇକି ବୁଲିବା ପାଇଁ ଯିବା ଆମେ ସାଙ୍ଗ ହେଇକି, କେତେବେଳେ ଗୋଟେ ଫାଙ୍କା ହେଲେ
ଆପଣ ଯେତେବେଳେ ଆସିବେ, ମୁଁ ଆମ ସେତେବେଳେ ଯିବା ପାଇଁ ପ୍ରସ୍ତୁତ ଅଛୁ।
ଆପଣ ତ ଗଟେ ଭୁବନେଶ୍ୱରରେ ସେପଟେ ସବୁ ଜାଗାରେ ବୁଲିଥିବେ, ଆପଣ ଆମ ସେପ ଏପଟେ ଅଛି ଆଉ ବୌଦ୍ଧସ୍ତୂପ, ଉଦୟଗିରି, ରତ୍ନଗିରି, ଲଳିତଗିରି ଆ ଓଳାଶୁଣି ଏଗୁଡା ଏଇ ଜାଗାରେ ବୁଲି ନଥିବେ? ତ କେବେ ଗୋଟେ ଆସନ୍ତୁ
ମୁଁ ଯିବି ନିଶ୍ଚିନ୍ତ କେତେବେଳେ ଏ ପିଲାଙ୍କର ଛୁଟି ହେଲେ, ପାଠ ଏବେ ଏଇ ତ ରଜ ସରିଲା, ସ୍କୁଲ ଖୋଲିଲା ଏବେ ଆରମ୍ଭ।
ଆଜ୍ଞା। ଆଉ ତ ଏବେ ଛୁଟି ନାହିଁ ଲମ୍ବା ଛୁଟି, ଦୁର୍ଗା ପୂଜା ସମୟରେ ଯେତେବେଳେ ଛୁଟି ଆସିବ
ଏଇ ହେଲେ ହଁ, ଦଶହରା ବେଳକୁ ନିଶ୍ଚିନ୍ତ ଯିବି ଆଉ। ଗଲେ ଆମେ ସାଙ୍ଗ ହେଇକି ସବୁ ବୁଲିବା ଆଉ।
ଆଜ୍ଞା।
ଆଉ କଣ ଏବେ କରୁଚନ୍ତି?
ମୁଁ ଶୋଇ ପଡିଥିଲି, ଟିକେ ଉଠିକି, ଟିକେ ମୁହଁ ଧୋଇ, ଆପଣଙ୍କୁ କଲ ଲଗେଇଲି, ମୁଁ କହିଲି ଦିଦି ମତେ କଲ୍ କରିଥିଲେ ମୁଁ ଶୋଇ ପଡିଥିଲି ଆଉ ମୁଁ ଟିକେ ଦିଦିକୁ କଲ୍ କରେ
ବର୍ଷା ଦିନ ଟିକେ ବଢିଆ ନିଦ ହେଇଯାଇଥିବ ନାଇଁ?
ହଁ। ଆ ମାନେ ଫ୍ୟାନ ଲଗେଇଦେଲା ବେଳକୁ ଶୀ ଶୀତ ହଉଛି, ଘୋଡ଼େଇ ହେଇକି ଶୋଇ ପଡ଼ିଲା ବେଳକୁ ଆଉ ଉଠିବା ପାଇଁ ଇଚ୍ଛା ହଉନି।
ଖରାବେଳେ ଆଜି କଣ ଖାଇଥିଲେ?
ଖରାବେଳେ ମୁଁ ଆଜି ଖାଇଥିଲି ଭାତ ଡାଲି ଆଉ ବେସନ ପକୁଡି ଯୋଉ ତରକାରୀ?
ହଁ ସିଏ ତ ବଢିଆ ଲାଗିବ ଆଉ।
ହଁ ସେଇ ତରକାରୀ ଆଉ ରହିଲା ଆମର, ଛୁଇଁ ଆଳୁ ଭଜା, ଖାଇଥିଲି ଆଉ।
ଆଉ ଭଲ ସବୁ ଭଲ ଜିନିଷ ଖାଇଛନ୍ତି ଆଜି ଆଉ।
ହୁଁ ହୁଁ। ଟିକେ ମତେ ସେଇ ଜିନିଷଟା ବହୁତ ଭଲ ଲାଗେ
ତାପରେ ଆପଣ ଦେଖନ୍ତୁ, ଆଇଁଷ ଯଦି ଖାଇବେ ଆମେ ଆମିଷ, ସେ ଟିକେ ଭଲ ଲାଗିବନି, ସାଧା କିନ୍ତୁ ଆମେ ଡେଲି ଖାଉଛେ ଭଲ ଲାଗୁଛି। ଆମିଷ ଯେତେ ଖାଇଲା ବେଳକୁ ଭାରି ଅବାଗିଆ ଲାଗିବ ଯେମିତି ଗ୍ୟାସ୍ ହେଇଯିବ। ମୋର ଟିକେ ସ୍ଲୋ ଅଛି ଆଞା। ଆମିଷ ଖାଇଲା ବେଳକୁ ମୋର ଠିକ୍ ସନ୍ଧ୍ୟାବେଳକୁ ଠିକ ଗ୍ୟାସ ବାହାରୁଛି ଜାଣିଲେ।
ହଁ।
ମୋର ପୁରା ପ୍ରବଳ ବ୍ୟାସ।
ଅରୁଆ ଖାଇଲେ ଗ୍ୟାସ ବାହାରୁଥିବ?
ଟିକେ ଏଇ ଯୋଉ ଓଷା ବାର କଲି ଓଷା ବାର କଲେ ବାହାରି ପଡ଼ିଲା ଆଉ କଣ ଗ୍ୟାସ୍ ଆଉ ଗ୍ୟାସ୍ ମାନେ କଣ ଡମ
ଓଷା ବାର କରନ୍ତୁ ନ ହେଲେ ପାଣି ପିଅନ୍ତୁ ଅ ଆମିଷ ଠିକ ଭାବରେ ଏଇ ଯୋଉ ଯେମିତି କି ଭୂଷି ଶାଗୁ
କୁହ।
ହଁ କରନ୍ତୁ ଭୂଷି ଶାବୁ ପିଅନ୍ତୁ ଫଳ
ଭୁଷି ମୁଁ ସବୁବେଳେ ପିଏ ଭୁଷ ଷି ମିଶ୍ରୀ ଆଉ ସେ ଯୋଉ ନଣ୍ଡା ବଗୁଲି ମଞ୍ଜି ଜାଣିଥିବେ!
ଆଜ୍ଞା ଆଜ୍ଞା ଜାଣି
ସେ ସେଇଟା ପେଟ ପାଇଁ ବହୁତ ବଢିଆ ନୁହଁ କି?
ଆଜ୍ଞା ଆଜ୍ଞା ଆପଣ ପିଉଛନ୍ତି ତ ଡେଲି ସକ୍ ସକାଳୁ ଅଖିଆ ପେଟ ଖାଦ୍ୟ ନ ଖାଇବା ପୂର୍ବରୁ
ସେ ନଣ୍ଡା ବଗୁଲି ମଞ୍ଜି ତାପରେ ଆଉ ଗୋଟେ କାମ କରିବେ ଯୋଉ ଲବଙ୍ଗ ଜାଣିଛନ୍ତି ନା ଲବଙ୍ଗ ଲବଙ୍ଗ ସା ପା ସାତଟା ପାଣିରେ ପକେଇଦବେ ମାନେ ଗୋଟେ ଅଧ ଗ୍ଲାସ ପାଣିରେ ପକେଇଦେବେ ପକେଇକି ତାକୁ ପୁରା ଫୁଟେଇ ଫୁଟେଇକି ଫୁଟେଇ ଫୁଟେଇକି ପୁରା ପିଇବେ ସେ ପାଣି ଯେମିତି ଅଳ୍ପ ହେଇଯିବ ପିଇବେ ପୁ ପୁରା ପେଟ ପୁରା ସଫା କରିଦବ ଜାଣିଲୁ।
ଆଜ୍ଞା।
ବଡି ସଫା ହେଇଯିବ ପୁରା ଆଉ ସେଇ ପାଣିଟା ଭାରି ଉପକାରୀ ଲବଙ୍ଗ ପାଣିଟା। ଡେଲି ପିଇବେ ପନ୍ଦର ଦିନ ପରେ ତାପରେ ଦେଖିବେ କେତେ ବଢିଆ ଲାଗିବ। ମୁଁ ବି ପିଉଛି କାମ ଟିକେ କାମ ଟିକେ ଅଧିକ ରହୁଛି ମାନେ ଖାଇବା ପିଇବା ଟିକେ ଟାଇମ ହେଇପାରୁନି ସମୟରେ ଠିକ୍ ଠାକ୍ ରେ ଇଏ ଡେରି ହେଇଯାଉଛି ସେଥିପାଇଁ ଗ୍ୟାସ୍ ହେଇଯାଉଛି ଆଉ।
ମୋର ବି ସେମିତି ଟିକେ ଗ୍ୟାସ ର ଅସୁବିଧା ଥାଏ ଯଦି ମୁଁ କିଛି ବାହାର ଖାଦ୍ୟ ତେଲ ଭାଜି ଜିନିଷ ଖାଇ ଦେଇଥିବି ତ ମୋର ବି ଟିକେ ଗ୍ୟାସ୍ ବାହାରିଯାଏ।
ହୁଁ ହୁଁ ହୁଁ ବର୍ଷା ଦିନେ ଟିକେ ଦେଖିକି ବର୍ଷା ଦିନେ ଟିକେ ଦେଖିକି ଖାଇବେ କାହିଁକିନା ପେଟ ଫେଟ ଦେଖୁନାହାଁନ୍ତି ଝାଡା ଫାଡା ବାନ୍ତି
ନିହାତି ନିହାତି ଉଁ ତ ମତେ ଡାକ୍ତର ମନା କରିଛନ୍ତି ପ୍ରୋ ଖାଲି ତେଲ ଭାଜି ଜିନିଷ ଖାଇବେନି କେବଳ ସିଝା ଖାଇବା ପାଇଁ କହି ହେଲେ ତାରେ ମୋର ଦେହ ଅଧିକ ଟିକେ ଖରାପ ହେଇଯାଇଥିଲା ମୁଁ ମେଡିକାଲରେ ଥିଲି
ସିଝା ସନ୍ତୁଳା ଫୁନ୍ତୁଳା କହିଥିବେ ଖାଇବା ପାଇଁ ଆଉ।
ସିଜା ସନ୍ତୁଳା ଖାଇବା ପାଇଁ କହିଥିଲେ ଟୋଟାଲି ତେଲ ଜିନିଷ ତେଲ ବିନା ତେଲରେ ଖାଇବା ପାଇଁ ମୋତେ କହିଥିଲେ।
ହଁ ପୁରା ବିନା ତେଲ ସେଗୁଡ଼ା ଖାଇଲେ ଭଲ ଶିଝା ଦେହ ପାଇଁ ବହୁତ ଭଲ। ତାପରେ ଏତେ ଗ୍ୟାସ ହବନି ତାପରେ ଦେହଟା ଭଲ ଲାଗିବ ହଜମ ବି ଠିକ ଠାକ୍ ହବ। ଖାଇଲେ ତେଲ ମସଲା ଖାଦ୍ୟ ଖାଇଲାଳୁକୁ ଆଉ ଠିକ୍ ସେ ହଜମ ହଉନି ପୁରା ଗ୍ୟାସ ହେଇଯାଉଛି। ଯେ ତାପରେ ପାଣିଟା ବି ଆମେ ସଫିସିଏଣ୍ଟ ପିଇବା ଦରକାର, ପାଣିଟା ବି ସେ ପାଣି ଦେହ ଖରାପ ରଉଚି। ମେନ୍ କଥା ସଖାଳୁ ଉଠିଲେ ଟିକେ ଉଷୁମ ପାଣି ଗୋଟେ ଗ୍ଲାସ ଲେମ୍ବୁ ଟିକେ ଚୁପୁଡ଼ିକି ପିଇଲେ ବହୁତ ଭଲ ଯାଣିିଲେ, ଆ ଦେହଟା ବହୁତ ଭଲ ଲାଗିବ ବି ତାପରେ ଆପଣ ଲାଗିବ ଯେମିତି ବ ମାନେ ବେ ଫୁର୍ତ୍ତି ଲାଗିବ, ଗୋଟେ କାମ କରିବାକୁ ଇଛ ଟାବ ଲେମ୍ବୁ ପକେଇକି ପିଇଲେ ତାପରେ ପେଟ ପେଟ ଚର୍ବି ସବୁ କମେଇବ। ଉଷୁନ ପାଣିରେ ଲେମ୍ବୁ ଗୋଟେ। ପାଣି ଚିପୁଡ଼ି ଦେବେ ଗୋଟେ ଗ୍ଲାସ୍ ପାଣିରେ ଦେହ ପାଇଁ ବହୁତ ଭଲ। ବୋହୁତ୍ ଟିକେ ମୋହୁ ପକେଇଲେ ଆହୁରି ବଢିଆ।
ନାଇଁ ନାଇଁ ନାଇଁ, ଜମାରୁ ପିଇବେନି ସେଇ ଜିନିଷ ମହୁ, ଗରମ ପାଣି, ଲେମ୍ବୁ ସେଟା ଜଲଦି ତ କାମ କରେ ଦେହ ପାଇଁ। ହେଲେ ଆଗକୁ ଦେହ ପାଇଁ ସେଟା ବହୁତ କ୍ଷତିକାରକ। ଡକ୍ଟର ମାନେ ତାକୁ ସିଧା ମନା କରୁଛନ୍ତି କି କେବେ ବି ଭୁଲ୍ ରେ ଗରମ ପାଣି, ଲେମ୍ବୁ, ମୁହୁ, ପିଇବେନି।
କାହିଁଙ୍ଗି ମନା ସେମିତି ମୁଁ ତ ପି ମାନେ ଗରମ ମାନେ କଣ କହିଲୁ ଟିକେ ହାଲକା ଉଷୁମ ପାଣି
ଆଜ୍ଞା ହଁ ମୁଁ ବୁଝି ଆଜ୍ଞା ଆଜ୍ଞା। ସେ ଯୋଉ ଲେମ୍ବୁ, ମହୁ ଯୋଉ ନଖ ଉଷୁମ ପାଣି ପିଉଛନ୍ତି, ସେଇଟା ପିଇବେନି। ତ ସେଇଟା ବେଶୀ କରିକି ଝିଅଙ୍କ ପାଇଁ ବହୁତ ଖରାପ।
ତାପରେ ଆମେ ଯୋଉ, ସକାଳୁ ଯୋଉ ଚାଲି ଆ ଯାଉ, ଚାଲିବାକୁ ମୁଁ ଯାଏ ତ ପାଞ୍ଚଟାରୁ ଉଠିକି, ମୁଁ ସେଇ ପା ଟିକେ ପିଇଦେଇକି ଗଲେ ମତେ ଟିକେ ପୁରା ଭଲ ଲାଗେ। ଯେମିତି ଏନର୍ଜି ଆସେ।
ନିହାତି ନିହାତି। ପ୍ରଥମେ, ପ୍ରଥମେ, ପ୍ରଥମେ ପ୍ରଥମେ ବହୁତ ଭଲ ଲାଗିବ। ଆଗକୁ ବି ଭଲ ଲାଗିବ। ହେଲେ ଟା ଡାକ୍ତର ମାନଙ୍କ ପରା- ବିନା ପରମାନ, ଆ ପରାମର୍ଶରେ ଏଇଟା ପିଇବେନି। ହଁ ତ ଏଇଟା ବହୁତ କ୍ଷତିକାରକ ହେଇଥାଏ କେବଳ ଝିଅ ମାନଙ୍କ ପାଇଁ। ଏ
ଆଉ ଝିଅ ମାନଙ୍କ ପାଇଁ ବୋଧେ କଣ ଖରାପ ଥିବ ଆ?
ଆଜ୍ଞା ଆଜ୍ଞା। କେ- କେ କେବଳ ଝିଅ ମାନଙ୍କ ପାଇଁ କ୍ଷତିକାରକ ହୋଇଥାଏ।
ଆପଣଙ୍କୁ ବୋଧେ ଡାକ୍ତର ମନା କରିଚନ୍ତି ସେ ପାଣି ନ ପିଇବା ପାଇଁ, ନାଇଁକି ଉଷୁମ ପାଣି?
ମୁଁ ସେ ପାଣି ପିଏନି ମୋର ଜଣେ ଭଉଣୀ ହେବେ ସିଏ ସେ ପାଣି ପିଉଥିଲେ। ତ ତାଙ୍କର ଏମିତି ଏ ଅସୁବିଧା ହେଲା।
କଣ ଅସୁବିଧା ହେଲା ବୋଧେ ନାଇଁ?
ଆଜ୍ଞା, ତାଙ୍କର ଅସୁବିଧା ହେତୁ ତାଙ୍କୁ ଡକ୍ଟର ମନା କଲେ, କି ଯେ ନାଇଁ ସେଗୁଡା ପିଇବେନି। ଯଦି ପିଇବେ, ଆପଣଙ୍କୁ ଭବିଷ୍ୟତରେ ଅସୁବିଧା ହବ। ଆ ସେଥିପାଇଁ, ଆପଣ ତାକୁ ଯଥାଶୀଘ୍ର ପିଇବା ବନ୍ଦ କରନ୍ତୁ।
ତାକୁ ଯଦି ନ ପିଉଛୁ ଯୋଉ ଏଇଟା କରିବେ, କଣ କୁହନ୍ତୁ କଞ୍ଚା ଯୋଉ ହଳଦୀ ଆକୁ ଖାଇକି ପାଣି ଟିକେ ପିଇଲେ ସେ ଭଲ ଦବ
ହଁ ସେ କଲା। ହଉ ଦିଦି ଆପଣ କଣ କରୁଛନ୍ତି? କରନ୍ତୁ। ସନ୍ଧ୍ୟା ହେଇଗଲାଣି। ମୁଁ ବି ଯାଉଛିି ଟିକେ ସନ୍ଧ୍ୟା ଦେବି ଠାକୁରଙ୍କୁ ପାଖରେ ନମସ୍କାର କରି, ପ୍ରାର୍ଥନା କରି ଆଉ ଆପଣ ଆପ ଆପଣ ସନ୍ଧ୍ୟା ଦେବେନି କି?
ହଁ ମୁଁ ସନ୍ଧ୍ୟା ଦେବି ଯାଉଛି ଆଉ, ଟାଇମ୍ ହେଇଗଲାଣି।
ହଉ ଆପଣ ଯାଆନ୍ତୁ ସନ୍ଧ୍ୟା ଦେଇ ଦିଅନ୍ତୁ, ଆମେ ସନ୍ଧ୍ୟା ଦେଇ ସାରିଲା ପରେ କେତେବେଳେ କଥା ରଖୁଛି ଦିଦି ଧନ୍ୟବାଦ। ହଁ ଧନ୍ୟବାଦ।